କଁ ହେଲେ ନାଗିବ ନାନା ନାନି।
ମାନେ ପାଞ୍ଚଟା କଲ ହେଇନି କି।
କେଜାଣି ମୁଁ ଜାଣିନି।
ଓ ହୋ ହ।
ହେଇ ନଥିବ ସେଥି ପାଇଁ ଲାଗୁଥିବା।
ଓ ହୁଁ।
ତ ଫୁଣି ମେଘ ଆସିଲାଣି ହିଁ ହିଁ।
ହଁ ପା ତମ ସ୍କୁଲ କେତେବେଳେ ଛୁଟି ହବ।
ଆମର ଛୁଟି ହେଇ ସାରିଲାଣି ପୁରା ଗୋଟେ ବେଳୁକୁ।
ଓ ହୋ ହଁ ହଁ।
ସ୍କୁଲ ଖୋଲ ଥିଲେ ମୁଁ ଏଇନା କଥା ହେଇ ପାରିଥାନ୍ତି କି।
ହଁଅଁ ହଁଅଁ ହଁଅଁ ହୁଁଉଁ
କଉ ଥିଲା ନାଇଁ କରମୀ। ଛୁଟି ହେଇଯାଉଛି ଗୋଟେ ବେଳକୁ ହଉଛି ଛୁଟି ହେଇଯାଉଛି। ଛାତ ଉପରେ ଯାଇଁ କଥା ହଉଛ ନା କୋଉଠି ଯେ।
ନାଇଁ ବାହାରେ
ରୁମରେ ନାଇଁ ଏଯୋଉ ଘର ବାହାରେ।
ଗ୍ରୁମ୍ ରେ ପାଉନି ହଁ ବାରଣ୍ଡାରେ ବସଚି ଆଉ।
ଆରେ ଆରେ କେତେ କଷ୍ଟ କରିବାକୁ ପଡୁଚି ଆଉ ନାଇଁ।
ହାଁ ହୁଁ ହୁଁ
କଥା ହେଲାନି ସରିଶମ
କଣ
କଥା ହେବାପାଇଁ କଠିନ ପରିଶ୍ରମ।
ହୁଁ ଉଁ ଏଁ କିଏ କଠିନ ପରିଶ୍ରମ କଲାଣି କାହାର ଅଁ ଅଁ ନଥିଲେ ଇଏ ଉଁ ଉଁହୁ। ହଁଅଁ ଉଁ
ଏଇ ସତ ହେଲା। ଆଉ କୁଆଡେ ବୁଲାବୁଲି ପାଇଁ ଯାଇଚ ନା ଯାଇନ।
କୁଆଡେ ଯିବି ହଉନି ଯିଏ ଜବ କରିଥିବ ଯିଏ ଚାକିରି କରିଥିବ ତାଙ୍କ ସବ ବୁଲି ଯାଇ ହବ କୁଆଡେ ବାବା ତ ଗମେଣ୍ଟ ଟିଚର। ତାଙ୍କ ସହ ଯାଇ ହବ କୁଆଡେ ବାବାଙ୍କର ତ ସବୁବେଳେ ସ୍କୁଲ। ଆଉ କୁଆଡେ ଯିବି ମୁଁ ବୁଲି ବାବା ତ କୁଆଡେ ବୁଲି ଯାଇ ପାରୁନାହାଁନ୍ତି।
ହୁଁ ହୁଁ ହୁଁ ଘର କୁ ଆସିଲେ ଯାଉନ ଗେଷ୍ଟ ନାଇକି
କୁଆଡେ ନେବେ ଉଁ
ପରିଶ୍ରମ ପରେ ରେଷ୍ଟ ରେଷ୍ଟ ରେଷ୍ଟ ରେଷ୍ଟ। ସକାଳୁ ଯିବେ ବାହାରିକି ପୁଣି ଆସିବେ ପୁଣି ରେଷ୍ଟ ନେଇ ପୁଣି ବତେଇ ଦେଇ ଶୋଇବା କଥା।
କୁଲରେ ତମେ ଦିନମାନ ରହିଲା ପରେ ମାନେ ରହିଲା ପରେ ଯେତେବେଳେ ଛୁଟି ହଉଛି ରବିବାର ଟା ତମେ ଘରେ ଶାନ୍ତି ରେ ଟିକେ ଶୋଇବ କଣ କରିବ ହଁବା ମୋର ତ ସେଇ ମୋର ଏଁ ଉଁ ଯେତେବେଳୁ କଣ ଆମର ଯେଏବେଳେ ଜାଭିୟର ରେ ଥାଏ ସେତେବେଳେ ସେ ସବୁବେଳେ ଦିନମାନ କହିବେ ଆସିକି ଏଇଠି ପଢ ବସିକି। ଆଉ ମୁଁ ଆସିକି ଏକାଥରେ ଗୋଟେ ବେଳେ ଗୋ ଟେ ଅମକୁ ବେଳେ ଗୋଟେ ରୁ ଦିଟା ଆମ ଖାଇବା ଛୁଟି ସେତେବେଳେ ଏତେ ବଡ ଲାଇନ ତଥାପି ଥିବ। କଣ କରିବ ମୁଁ ଆଗେ ଯାଇକି ଠିଆ ହେଇ ପଡେ। ହୁଁ ହୁଁ ହୁଁ
ସସେଇଟା ତ ଗୋଟେ ପ୍ରୋବ୍ଲେମ
ହଁ ବା। ଆସିକି ଶୋଇ ପଡିବି ଏକାଥରକେ ତାପରେ ଦିଟା ବେଳେ ସେମିତି ଭୂତଙ୍କ ନାଖେ ଯିବି ଚାଲିକି। ନିଦ ଆଖଏ ନିଦ
ମାନେ ସେଇ ଖାଇବା ନାଇଁ କି?
ଆଉ ସେ ଖାଇକି ସାଢେ ଗୋଟେ ହେଇଥିବ ସେତେବେଳେ ଦୌଡିକି ଯିବି ଉପରୁ ପୁଣି ଚାରି ମହଲା ଉପରେ।
ହୁଁଉଁ
ଖାଇବା ଗାଧେଇବା ଏଗୁଡା ତ ବେଶୀ ପ୍ରୋବ୍ଲେଲେମ୍ ଲାଇନରେ ଠିଆ ହବ ଖା ଇଏ ସିଏ।
ହଁମ୍ପା
ହଁ ଗୁରା ସେଇ ଜିନଷ ଟା ବେଶୀ। ତା ବାପା ଯାଣିଛନ୍ତି ଏଇଗୁଡାକ ସାଙ୍ଗେ କଥା ହଉଚି କାହିଁକି।
କଣ?
ଆପଣଙ୍କ ବାପା ଜାଣିଛନ୍ତି, ଏଇ ଖିଣି ରେ କଥା ହଉଛନ୍ତି, କାଇ ଏଇ ଫୋନରେ, ମେସେଜ
ଏ ହଁ।
ଜୀବନ୍ଦେ।
କଣ କହିଲେ ଜାଣି?
ମୁଁ କହିଲି ସେ କିଛି କୁହନ୍ତିନି, କଥା ହଉଛନ୍ତି ଯୋଉ ବାପା ଜାଣିଛନ୍ତି ଆପଣ ଏମିତି କଥା ହଉଛନ୍ତି କହିକି।
ହଁ, କାଲି ଏ ଯୋଉ କଥା ହଉଥିଲି ବାପା ହେଇଠି ବସିୁଥିଲେ।
ହଁ।
ନାଇଁ ସିଏ ମୁଁ ଯିଏ ଭୁଲ କରିବାର ଥିବ ସିଏ ଲୁଚିକି କରିବ, ଥୋଡି ଆଗରେ କରିବ। ଆମ ସେ ସେ ଜାଣିଛନ୍ତି ନା, ଏଇଟା ସେମିତିହେଇନି ମୁଁ କୋଉ କଠେଇ ବାପା କହିଲେ ତୁ କରୁନୁ। କରିଦେ ନହେଲେ ଦେଇକୁ ଦେଇଦେ ନହେଲେ ସିଏ ସେ କରିଦଉ, ସିଏ କରୁଛି ସିଏ ଇଏ କରିକି ପଇସା ଟା ପାଉଛି ସେ ଇଏ ହଉଛି। ମାନେ ପଇସା ଟା ପାଉଛି କି ନାହିଁ, ଥୋଡି ମାନେ କିଏ ଖରାପ ହେଇଯାଉଛି ଏଟାରେ କଥା ହେଇକି। ତଉ ଯେତଳେ ତାକୁ ଦଉନୁ ସେ କଦ ଦେଇ କଥା ହେଲା ଫାଷ୍ଟ କଥା ହେଲା ଇଏକହିଦେଲା ମୋ ଫୋନରେ। ତାପରେ ମୁଁ କରୁତି ବାବାକୁ କହିଲା ନା ଭାଲି ତୁ କରିଦଉନୁ ବସିଛୁ କରିଦେ, ହେବେଠୁ କରିଥିଲେ ତକତିରେ ନା କେବେ ହେଇଥାନ୍ତା। କରି ଦଉନୁ ଖାଲିଟାରେ ବଇତ, କହି କହି ହୁଁ। ନହେଲେ କାଇଁ କରିଥାନ୍ତି ମୋର, ମୁଁ କହିଲି ବାପା ତମେ ତ ଅଛ ମତେ ପଇସା ଦେଇଦଉଛ ପୁଣି ମତେ କଣ
ହଁ।
ଏଟିଏମ୍ ତ ଅଛନ୍ତି ଆଉ ନା କି?
ହଁ ବା ବାବି ଭାଇ ଜାଣିଛନ୍ତି ମୁଁ କାହା ସହ ସାଙ୍ଗ ଫାଙ୍ଗ ମାନେ ଏତେ ଇଏ ନାହା ନାହାନ୍ତି ନା, ମୁଁ ଯେ ଦେ ଦେଇ ଦିବ ସାଙ୍ଗଘରକୁ ବାପାକହିବେ ଚୁଇଁ କୋଆଡେ ଗଲା। ତାକୁ ନେ ତାକୁ ନେଇକି ଯା।
ଘର ଲୋକ ସମସ୍ତେ କଣ କରୁଛନ୍ତି?
ମାମା ଶୋଇଛି ଗଡିକି ଫୋନ ଟିକେ ଦେଖୁଛି। ବାବା ତ ସ୍କୁଲ ରେ ଅଛନ୍ତି, ଦେଇ ପଳେଇଛି ତା ସାଙ୍ଗ ଘରୁ ଟିକେ। ଆଉ ଅମିତ ପୁଅ ତ ତାର କଲେଜରେ ଜେଜେ ମାସୋଇଛି ଆଉ।
ଘରେ ସମସ୍ତେ ଏଇନେ କାମରେ ବ୍ୟସ୍ତ ଥିବେ।
ହୁଁ, ହୁଁ।
ତମେ ଘର ଭିତର ମାନେ ଟୁଣ୍ଟି ଫୋର ଆୱାର ଘର ପୁରା ରହୁଛେ ପୁରାଘରେ ମାନେ କୁଆଡେ ଟିକେ ମନେଲା ବୁଝେଇ କଣ ସେମ ଟାଇମସ ଟାଇମ୍ ମ୍ପାଇଁ। ଚେମ ନାଲି।
ନା ଇଁ।
ହଁ ଏଇଠି ଅଛି ବ ବୋର ଲାଗୁନି।
ବୋର ଲାଗୁନି।
ଓହୋ ସେଠି କଲେଜ ରେ କଣ କର?
କଲେଜ ରେ ସେମତି ବସିକି ବସିକି ପଢେ। କଲେଜ ଯାଏ, ଆସିକି ନହେଲେ ଟିକେ ମୁଁଭି ଫୁବି ଟିକେ ଡାଉନଲୋଡ କରିଦେ ବସିକି ଶୋଇକି ମୋର ଖାଇକି ଦେ ଦେଖି ବସିକି ନହେଲେ ନାଗନ୍ ନାଗିନ୍ ମୋର ଫେବରାଇଟ୍। ନାଗିନ୍ ଏକାଥରେ ଏପିସୋଡ ଏକାଥରେ ଚାରିଟା, ପାଞ୍ଚଟା ଦେଖିଁ ଏକାଥରେ ସରେଇଦେବି। କଲି ଚାରିଟା ପାଞ୍ଚଟା ବସିକି ଦେଖୁଥିବେ ଦେଖୁଥିବି ଖାଇ ଖାଇ ଦେଖୁଥିବି ବସିକି। ଏମିତି ଆଉ ରାତିରେ ସେମିତି ହୁଁ
ନା।
ଏମିତି ଏମତି ଟାଇମ୍ ପଳା ବେଳେ ବେଳେ ଇଛା ହେଲେ ଆମେ ଯାଉ ଟିକେ ମଡନ୍ ତ ଯିବ ଆମ ସହିତ ନା ଆମେ ଯାଉ ଟିକେ ବୁଲିିବାଲିକି ଖାଇକି ଟିକେ ଆସୁ ଏମିତି ଆଉ।
ମାର୍କେଟ କୁ ଛାଡନ୍ତି?
ହଁ ଛାଡନ୍ତି ମାର୍କେ।
ପା ସେଠ ପାଖ
ପାଖରେ ପୁରା ପାଖରେ।
ସର ଏକ ଜଣ ଏକ ଜଣ ନା ସ ଜାନ୍ତି।
ନାଇଁ ନାଇଁ ୱାଡ଼େନ୍ ଯାଏ।
ହଉ ଏକଥାରେ ସମସ୍ତେ ଯାଉଚ ନାଇଁ କି
ହଁ ନାଇଁ ଯେତିକି ତମ ସାଙ୍ଗରେ ଯେତିକି ତମେ ଯିବ ଆଉ। ସେ ୱାଡେନ୍ ପୁଣି ଭାରି ଖଣ୍ଡେ। ପ୍ରବଳ ଇଏ ତାର ଅତି ୱାଡେନ୍ ଜଣକ। ସବୁ ବେଳେ ସୋଦଉ ଥିବ ପାଣି ଟାଙ୍କିରୁ ପାଣି ବୋହୁଥିବ ତୁ ଆଟେନ୍ ତୁ ତୋର କରିବୁନି ଆମେ ଏଠି ବସିଥିବୁ ଟୋକି ପୁଣି କହିବ ଟୋକି ଗୁଡା କିଛି କରୁନାହାନ୍ତି କିଛି କରୁନାହାନ୍ତି। ଏମିତି କହିବ ଜାଣିଛନ୍ତି ଏମିତି ସେ କହିବ ପୁରା। ରାଗ ଲାଗେ ବେଳେ ବେଳେ କହିବ ଟୋକି ଗୁଡା ବସଛନ୍ତି କେମିତି ଯାଇକି ଶାଶୁ ଘର କାମ ମୁଁ କହିଲି କି କଥାଲୋ। ଶାଶୁ ଘରେ ଆମେ ତ ହଷ୍ଟେଲେରେ ପଢୁଛୁ ଶାଶୁ ଘର କଥା କଣ ଆମେ ଯାଇକି ପାଣି ଟାଙ୍କି ବନ୍ଦ କରିଶାଶୁ। ଆଉ କିଛି କାମ ନାହିଁ ସବୁ ସବୁ କଥାରେ ସବୁ କଥାରେ।
କଣ ଆମେ ଶିଝିବୁ ନା କଣ ଏଠି ରହିକି।
ହଁ ମା ସବୁ କଥାରେ ସେ କହିବ। ତା ସହ ଯିଏ ମିଶିକି ରହୁଥିଵ ହଁ ହଁ ଆମ ପୁଣି ତାକୁ କହିବୁ ନା ଟିକେ ଆଉ ଆଣ୍ଟି ମାର୍କେଟ୍ ଟିକେ ଯିବୁ କଥା ଶୁଣିବନି।
ଭଲ।
କହି କହି କହି କହିବ ତମ ବାପା ମାଙ୍କୁ ଫୋନ୍ କରିକି ଦିଅ କହିବେ ନହଲେ ତମକୁ କୋଉଠି ମୁଁ ଟାଙ୍କିରେ ଗଳେଇ ଦେବି କୋଉଠି ପକେଇ ଦେବି ତମ ପୁଣି ତମ ବାପା ମତେ କହିବେ। ମା ଲୋ ଫୁଣି ବା ତାଙ୍କୁ ଫୋନ୍ କରି ବାପା ତମେ ତାକୁ କୁହ ଆଉ ଆମେ ଟିକେ ମାର୍କେଟ ଯିବୁ ବା ତାକୁ କହିବେ। ଆମେ ତାପରେ ଯି କଣ କହିବି ଛାଡ଼। ପୁଣି ପୁଣି ଆଉ କଣ କି ବାବାଙ୍କୁ ତ ସେ ଚିହ୍ନିଛି ନା ମୋ ସାଙ୍ଗ ଗୋଟେ ସିଏ ଦେଇଥିଲା କାହାକୁ ତା ଭାଇ କହିଲା କହିଲା ଦେ ମୁଁ କହିଦଉଛି। ମାମା ତ କାମ କରୁଛି କହୁଛି କୋଉ ଅଣ୍ଡିରାକୁ ଦଉଛି ମତେ କହିବା ପାଇଁ ଯାଇକି ବୁଲିବ ଯାଇକି। ଏମିତିଆ କହିଲା। ତା ବୋଉ କହିଲା ଦେଲୁ ଦେଲୁ ଦେଲୁ ମୁଁ କୁହେ କଣ ଏମିତି କହୁଛି ଜାଣିଛନ୍ତି ସେ ପୁଣି ଏମତି ମାନେ ଭାଷା ଭାଷା ଖରାପ୍ କରିକି ସେ ପୁରା କହିବ
ଆ କମ୍ପ୍ଲେନ୍ କରୁନାହାନ୍ତି ତା ନାଁରେ?
ତାଙ୍କ ନାରେ କଣ କମ୍ପ୍ଲେନ୍ ତାକୁ ସମସ୍ତେ ଜାଣିନାହାନ୍ତି କି ପା ପାଞ୍ଚ ହଜାର ଟଙ୍କା ପାଇକି ଏଇଠି ଅଛି ସେ। ତ କ
ଆରେ ଆରେ
ହୁଁ ପାଞ୍ଚ ହଜାର ଟଙ୍କା ଦଉଛନ୍ତି ଆ ଆଉ କିଏ ରହିବ ତାକୁ କେହି କହୁନାହାନ୍ତି କିଛି ଆଉ
କମର ସେଥି ରାଜାନ ରହିଛନ୍ତି ଆଉ କାହାକୁ
ତାକୁ ତଡ଼ିଲେ ବି ସେ ଯିବନି
ହ କେମିତି ରହିଛନ୍ତି ନାରୀ ବସନୁ କି
ଉଁ
ଏୟାରେଡ଼ ପସଙ୍ଗ
ମ୍ୟାରିଡ଼୍ ଯେ ନାହାନ୍ତି ସ୍ୱାମୀ ନାହାନ୍ତି
ଓହୋ
ହଁ
ଛଟ ପିଲାଙ୍କର ବିହେବର ଟା ଠିକ କରିବ ନା ବିହେବର
ହଁ ତା ହୁଁ ଅତି ମୁଁ ଭାବୁଛି ଏଇଠି ମୋ ଫୋନ ଟା ନ ଥିଲେ ସେଠି ଘରକୁ କଥା ହେବା ପାଇଁ ବି ଫୋନ ଦିଅନ୍ତାନି
ସରିଗଲା ସେଇଠି ତ ବେଶୀ ଏଇ
ସେ ତ ବେଶୀ ଆଉ ହଁ ବା ସେଠି ବି ସେମତି ଜାିଭିୟରେ ନା ସେଠି ସେଠି ଆମ ୱାଡ଼େନ ଏତେ ଖରାପ ନୁହନ୍ତି ହେଲେ ତାଙ୍କୁ ଟିକେ ତମକୁ ଲାଞ୍ଚି ଦବାକୁ ପଡିବ ସେଠି ସେ ମତେ ଆସି କହିବ ସୁଯତା ଭୋକ ଲାଗିଲାଣି ମୁଁ କହିବି ଆଉ କଣ ଖାଇଦେ କୋଉ ଟିକେ ମିକ୍ସଚର ଆଣିକି ଦଉନୁ ମୁଁ ପୁଣି ଯିବି ଉପରୁ ତାକୁ ମିକ୍ସଚର ଆଣିକି ଦେବି ମୋତେ ଫୋନ ଦବ ସପ୍ତାହକୁ ଥରେ ଦିଅନ୍ତି ମୋହର ମୋ ବାପାଙ୍କୁ କୁହ ବାପା ତମେ ଦିନେ ଛାଡି ଦିନେ କରିବ ଟିକେ ହ
ସେ ଚିଡି ବି ଯିବେ ଯେ ଦିନେ ଛାଡ଼ି ଦିନେ କରନ୍ତି
ସେ ଚିଡ଼ନ୍ତିନି ନାଇଁ ଏପଟୁ କଲ୍ ଆସିଲେ ଦିଅନ୍ତି ଏପଟୁ କଲ୍ କରି ହବନି ଏପଟୁ ଦିନେ
ସେ ତାପରେ ଜଣଙ୍କ ପାଖକୁ ସବୁ କଲ ଗୁଡା ଆଇଲା ବେଳକୁ କେତେ ଗୁଡ଼େ ତ କଲ ଆସୁ ଥିବନା
ହଁ ବା କେତେ କଲ୍ ସେ ଟାଇମ ରେ ଆମେ ଦି ତିନି ମିନିଟ୍ ମାତ୍ର କଥା ହଉ କଣ କହେ ବାପା ୟା ୟା କହିହୁଥିବି ସେ ସେ ଗଲା ଆସଥିଲେ ବି
ହଁ ହଁ ଗୋଟା ଫନ ରେ ପୁଣି ସମସ୍ତେ କଲ କରିବେ ନାଇଁ କି
ହୁଁ ଗୋଟେ ଫନ ରେ ଫାଷ୍ଟ ଇୟର ସେକେଣ୍ଡ ଇୟର
ସେି ଯେତେ ଛ ସବୁ ଲୋକ ମାନଙ୍କ ଫାଚଶୀ କି ଶହେ ବି ଯେତିକି ଯ ସବୁ ସେ ଗଟେ ଘଣ୍ଟ ଦନ କଥା ସେ ତ ଘଣ୍ଟାା
ହଁ ସେଠ ଫାଷ୍ଟ ଏଇ ଛୁଆକୁ ଜାଣିନଥାନ୍ତି ନା କିଏ ବୟ ଫ୍ରେଣ୍ଡକୁ ନେଇକି ଫୋନ କରିଦିନ୍ତି କିଏ କାହାକୁ ଫୋନ କରିଦିଅନ୍ତି ସେମାନେ ପୁଣି ତାଙ୍କୁ ଡା କି ଦଅନ୍ତି ସେମାନେ କିଛି ନାଇଁ ନା ଲାଷ୍ଟ ଲାଷ୍ଟ ଯେତେବେଳେ ମ୍ୟାମ ମ ଆମକୁ ଜାଣିଦେଲେ ଏମିତି ସେମିତି ମ୍ୟାମ୍ ଆ ପାସୱାର୍ଡ କହିକି ଫୋନ ଦେଇଦେବେ ଆମେ ବସିକି କଥା ହଉ ଘର ଲୋକଙ୍କ କଥା ହଉ ସି ଆଉ ସେତେବେଳଳେ କିଛି ଆମେ ଆସିବା ଆସିବା ହେଲାଣି ନା ସେ ଜାଣିଦେବେନି ଛୁଆ କେମିତି କଣ ଇଏ ସିଏ ସେଠି ଲାଗିଥାଏ ତମେ ଯାହା କଥା ହବ ସେଠି ଶୁଭିବ ଓ
ହଁ
ସିସି ଟିଭି ବି ଲାଗିଥାଏ ଆଉ ସେ ଲାଗିଥାଏ ଯୋଉ କଣ ହେଟା କୁହନ୍ତି ରେକଡିଂ ମେସିନ ନା କଣ ହେଟା ହେଟା ହେଟି ଥିଲା ସାରା ଆସିକି ଥରେ ଶୁଣଉଥିଲେ
ଯିଏ ଯାହା କଲ ରେ କଥା ହବ ଜାଣିବେ ସା
ହୁଁ ଏ ପିଲାଙ୍କ ପାଖରେ ରହିବା କଥା ଯେତେବେଳେ କଲ ଫଲ କରୁଛନ୍ତି ପିଲାଙ୍କ
ହୁଁ।
ରହିବା ଉଚିତ। ଆଗରେ ତା ହଁ ସାମନାରେ ହି କଥା ହେବ ପାଇଁ। କଣ ଏପଟାପଟ କଥାକୁ ବାହାରକୁ କଣ ଛାଡ଼ିଦେବେ ଫ୍ରୀଡ଼ମ ରେ ପୁଣି ବଡ ବଡ ପିଲା ନା।
ହଁ।
ଆଜି କାଲି ପିଲା ତ ବହୁତ ସ୍ମାର୍ଟ। ଏଠି ତ ଧର ମୋବାଇଲ ତମ ପାଖରେ ଅଛି ତମେ ଯେତେବେଳେ ଚାହିଁବ ସେତେ କଲ ପାରିବ। ଏଠି ମୋବାଇଲ ରେଷ୍ଟିରିକ୍ସନ କିଛି କରନ୍ତିନି ଯିଏ ବେଶୀ ୟ ମୋବଲ ୟୁଜ୍ କର କହିକି?
ହଁ ଘରେ?
ନାଇଁ ନାଇଁ ଏଇ ଯୋଉ ଏଠି କଲେଜ ରେ?
ହଁ ହଁ ହଁ।
କଲେଜ ରେ ମନା କରନ୍ତି ଯେ ନାଇ ବେଶୀ ମୋବାଇଲ ବ୍ୟବହାର କରନୁ ବୋଲି?
ନାଇଁ ସେଠି ସବୁବେଳେ ଫୋନ ତମ ପାଖେ ଥିବ।
ଉ ଯଉ ଏଠି ଚେକ ଫାକ କିଛି କରନ୍ତିନି?
ନାଇଁ।
ଓ ହୋ
ସେଠି ବା ସେମତି ରେଷ୍ଟ୍ରିକସନ କରାହେଇଛି ମାନେ ତମେ-ଏ-ଏ-ଏ ପଢିପାରିବ ଅଲଗା କିଛି ତମେ ଏୟା ପଢିକି ମାନେ ପ୍ଲସ ଥ୍ରୀ ଟା ସେମାନେ ଅଛନ୍ତି ପ୍ଲସ ଥ୍ରୀ ପାଇଁ ମାନେ ପ୍ଲସ ଥ୍ରୀ ଟା ଏତେ କିଛି ଇଏ ନୁହଁ ନା। ତମକୁ ବା ସାର୍ଟିଫିକେଟ୍ ଟା ଦରକାର ସେ କହିଛନ୍ତି ଆମେ ଅଛୁ ପ୍ଲସ୍ ଥ୍ରୀ ପାଇଁ ଆ-ଆ ତମେ ମାନେ ଯାହା ପଢୁଛ କଣ ମାନେ ତମର କଣ ଦବ ଏଣ୍ଟାନ୍ସ ଫେଣ୍ଟାନ୍ସ୍ ଦବ କି କଣ କରିବ ତମେ ସେଇଥି ପାଇ ଲାଗିକି ପଢ ଆଉ ପ୍ଲସ ଥ୍ରୀ ତମେ ଯେ ଯେତିକି ଇଚ୍ଛା ପଢ ଆମେ ଅଛୁ।
ଆଉ କପରେଟ କରୁଛନ୍ତି ଆଉ
ହୁଁ-ଉ-ଉ।
ସହଜ କଥା ହେଲେ ଆରାମସେ କଟିଯିବ ତିନି ବର୍ଷ ଟି ତାହେଲେ କିଛି
ହଁ ହଁ ହଁ ସେଇଥିପାଇଁ ଘରେ ରହିକି ତ କିଛି ଲାଗୁନି ନା ସେଠି ସେଠି ତ ଏତେ ବି କିଛି ଘରେ ରହିଗଲେ ହଁ ପଢି ଦଉଛି ଇଏ କରି ଦଉଛି।
ତାହେଲେ କଣ ମାନେ-ଏ-ଏ ଫାସିଲିଟି ଏଠି କଣ ମାନେ ପୁରା ଅଛି ଭଲ କଣ?
ଫ୍ୟାସିଲିଟି ମାନେ ଯେମିତି ପ୍ଲଶ୍ ରଖୁଛନ୍ତି ସେମତି ତମକୁ ଟାଇଟ କରି ରଖିବ ଖାଲି ତମ ପାଖରେ ଫୋନ ଟା ରହିବ ଆଉ ପ୍ଲସ ଟୁ ପିଲାଙ୍କୁ ଫୋନ ଦବନି।
ବଡ ପିଲାଙ୍କୁ ଏଇ ଛୋଟ ପିଲାଙ୍କୁ ଫୋନ୍ ଦେବନି ନା କଣ?
ନାଁ ପ୍ଲସ୍ ଟୁ ପିଲାଙ୍କୁ ଫୋନ ଦେବ ତମଠୁ ଫୋନ ନେଇଯିବେ।